ନମସ୍କାର ମ୍ୟାଡ଼ାମ୍ ଆଜ୍ଞା ମ୍ୟାଡ଼ାମ୍। ଆପଣଙ୍କ ଆବାଜ ମୋତେ ଆସୁଛି ଠିକ୍ ସେ? ମ୍ୟାଡ଼ାମ ମୁଁ ଏବେ ଏଇ ଜଷ୍ଟ ଆମ ଝିଅକୁ ପଢ଼େଇକି ବସିଛି।
ଆଜ୍ଞା ଆଉ କେତେବେଳେ ଖାଉଚନ୍ତି ରାତିରେ?
ରାତିରେ ବହୁତ ଲେଟ୍ ନାଇଟରେ ଖିଆ ହେଉଛି ଏଗାରଟା ସାଢ଼େ ଏଗାରଟା ଆମର ବହୁତ ମାନେ ଖିଆ ହେଉଛି ଖିଆ ଷ୍ଟାର୍ଟ ହେଲାବେଳେ ଏବେ ଆମର ରୋଷେଇ ଆକ୍ଚୁଆଲି ଚାଲିଛି ରୋଷେଇ କମ୍ପିଲଟ ହେଇନି ତ ଏଗାରଟା ତ ସାଢେଏଗାଟାରେ ଆମେ ଏମିତି ଖାଉ।
ଆରାମରେ ମାନେ ଟିକେ ନା ଆଉ ସନ୍ଧ୍ୟାରେ କିଛି ଖାଇଥିଲେ ନା ନା ମ୍ୟାଡାମ?
ସନ୍ଧ୍ୟାବେଳେ ସେଇ ଯୋଉ ମୁଁ ଟିକେ ଚାଲିଥିଲି ତାପରେ ଟିକେ ଗ୍ରୀନ୍ ଟି ପିଇଥିଲି ଆକ୍ଚୁଆଲି ଆଉ କିଛି ଖାଇନି ଆ କିଛି ଭୋକ ହେଲାଣି କିନ୍ତୁ ମୁଁ ଏ ଯୋଉ ଆକଚୁଆଲି ପଢ଼ଉଥିଲି ମୋ ଭାଇଟାକୁ ତ ସେଥିପାଇଁ ଆଉ ମାନେ ଖାଇବାକୁ ଆଉ ଯାଇ ପାରିଲିନି ତଳକୁ ତାପରେ ଏବେ ମୁଁ ଫୁଣି ପଢ଼ଉଛି ମୁଁ ମୁଁ କହିଲି ଟିକେ ବସିଯିବି ତାପରେ ଯିବା ଖାଇବା ଆଉ ତ ମୁଁ କିଛି ଖାଇନି ସେମିତି ଅଛି ଆଉ।
ମୁଁ ତ ସେଇଟା ଭାବୁଛି ଆପଣ ଏତେ ବେଳକୁ ଖାଉଛନ୍ତି ଭୋକ ଫୋକ ହୁଏ ନା ନାଇଁ?
ମ୍ୟାଡାମ ଆମର ତ ଭୋକ ହି ହୁଏ ଏଇଟା ମୁଁ ମାମୁ ଘରକୁ ଆସିଛି ନା ତ ଆମ ଘରେ ଆମର କେ କେତେବେଳେ ଖାଆନ୍ତି କହିଲେ ସକାଳୁ ମାନେ ସାଢେ ଏଗାରଟା ବାରଟା ବେଳକୁ ଖାଆନ୍ତି। ଆକଚୋଲି ରାତିରେ ଖାଆନ୍ତି ନଅଟା ସାଢ଼େ ନଅଟା ବେଳକୁ ଖାଆନ୍ତି ଆକଚୋଲି। କିନ୍ତୁ ଏଠି ବହୁତ ଲେଟରେ ବହୁତ ମାନେ ଦିନ ଦିଟା ସାଢ଼େ ଦିଟା ତିନିଟା ବାଜୁଚି। ଖାଇଲା ବେଳକୁ ରାତି ମିନିଅମ୍ ଏଗାରଟା ଏଗାରଟା ସାଢେ ଏଗାରଟା ବାଜୁଛି ସକାଳେ ବ୍ରେକଫାଷ୍ଟ ହଉଛି ଏଗାରଟାରେ ତ ମାନେ ବହୁତ ମାନେ ଅସୁବିଧା ହଉଛି ମାନେ ଅସୁବିଧା କିଛି ନାହିଁ କିନ୍ତୁ ଖାଇବା ଟାଇମ୍ ପୁରା ମୋର ଚେଞ୍ଜ ହେଇଯାଇଚି।
ଆଜ୍ଞା ସେଇଟା ନା ମ୍ୟାଡାମ୍ ମାନେ ଖିଆ ପିଆ ସମୟରେ ହ ହବନି ନା ତ ଦେହ ବି ମାନେ ଭଲ ଇଏ ଲାଗେନି।
ହଁ ମ୍ୟାଡ଼ାମ ମାନେ ଦେହ ପାଇଁ ବି ଖରାପ ରହିବ ନା ଗ୍ୟାସ୍ ଫ୍ୟାସ୍ ହେଇଯିବ। ହଁ ଆକଚୋଲି?
ଆପଣ ଟିକେ ନା ସ୍ ସମୟରେ ଖାଇବା ପାଇଁ ଚେଷ୍ଟା କରନ୍ତୁ ବେଶୀରୁ ବେଶୀ ନଅଟା ସାଢ଼େ ନଅଟା ପର୍ଯ୍ୟନ୍ତ ଖାଇ ନିଅନ୍ତୁ ତ କାହିଁକି ଅଧା ରାତିରେ ଆପଣ ଖାଉଛନ୍ତି ନା? ତ ସେଇଟା ଆପଣଙ୍କ ଶରୀର ପାଇଁ ବି ଟିକେ ମାନେ ଭଲ ନୁହେଁ।
ଆଜ୍ଞା ମ୍ୟାଡ଼ାମ ଯେଉଁ ଗ୍ୟାସ ଫ୍ୟାସ୍ ସବୁ ହଉଛି ନା ଏ ଯୋଉ ଖରା ଏକ୍ସେସ୍ ହେଉଛି ତ ଦେହ ଖରାପ ହବାର ଚାନ୍ସସେଶ
ଆଜ୍ଞା ଆପଣ ପାଣି ପିଅନ୍ତୁ ଉଁ ନହେଲେ ଆପଣ ସନ୍ଧ୍ୟାରେ କିଛି ଖାଆନ୍ତୁ ଯେମିତି ଅ ବାଦ ଜାମ ହେଲା ନହେଲେ କିଛି କର୍ଣଫ୍ଲେକ୍ସ ହେଲା ସେଇଗୁଡା ହେଲେ ଟିକେ ଟିକେ ଖାଆନ୍ତୁ ମାନେ ଏମତି ସୁଖା ସାମ ଜିନିଷ ବି ମାନେ ଜରୁରୀ ନାଇଁ କି ସେଟା ଅମୁଲ ସାଙ୍ଗରେ ଖାଇବେ ମାନେ କିଛି ବି ମାନେ ଟିକେ ଟିକେ ଆପଣ ଖାଆନ୍ତୁ କାହିଁକି କିଛି ଖାଇବେନି ଏକାଥରେ ଖାଇବେ ନା ଆପଣଙ୍କ ଦେହ କମଜୋର ହେଇଯିବ ଭିତରୁ ଭିତରୁ ହୁଏ।
ମ୍ୟାଡ଼ାମ ଆକ୍ଚଚୁଆଲି ମୋ ଦେହ ବି ବହୁତ ମାନେ କଣ କହିଲେ ବହୁତ ଆକ୍ଚଚୁଆଲି ମୋ ଦେହ ବି ବହୁତ କମଜୋର ଦେହ ଏଇ ମାନେ କଣ କହିଲେ ମୋଟା କେଟେ ଦେଖ ଖିବା ପାଇଁ ଉପରେ ଚେହେରା ବହୁତ
ନାଇଁ ନାଇଁ ଆରେ ମାନେ ଲୋକ କହନ୍ତି ଖାଲି ସେଟ ଟା କି ମୋଟା ଅଛି ଦେହ ବହୁତ ଖାଉଛି କିନ୍ତୁ ସମସ୍ତଙ୍କ ହାରମୋନ ଟା ସମାନ ନଥାଏ ନା ମ୍ୟାଡାମ ମୋର ବି ସେମ୍ ସେ ସେଇ ଜିଣିଷଟା। ମୋର ବି ସେଇ ଜିଣିଷଟା ମୋର ତ ସିଜରରେ ଛୁଆ ହେଇଛି ନା ମୋ ପିଲା ସିଜର ରେ ହେଇଛି ତ ଦେହ ଟା ଯେମିତି ଆମର ମାନେ ଯତ୍ନ ନେବା କଥା ସେମିତି ଆମେ ମୁଁ ନେଇ ପାରିଲିନି
ଆଜ୍ଞା ମ୍ୟାଡ଼ାମ।
ଏଇ ମୋ ମାନେ ଶାଶୁ ଘରେ ମା ଘରକୁ ଯାଇପାରିଲି ନଥିଲି ସେଇବେଳେ ପାଞ୍ଚ ମାସ ପରେ ମୁଁ ଗଲି ଯେତେବେଡେ ବାବୁ ଟିକେ ଟିକେ ବଡ଼ ହେଲା ଧରିବା ଯେମିତି ଇଏ ହେଲା ଚେତେବେଳେ ତ ମୋ ଦେହ ପୁରା ପାଣି ଟା ଶ୍ ମାନେ ଝଡିଲାନି ପୁରା ମୋ ଦେହ ଫୁଲିକିନା ମାନେ ଅଲଗା ଦିଶୁଥିଲା ମାନେ
ମ୍ୟାଡ଼ମ୍ ଦେହ ଖରାପ ହେଲେ ତ ସେଇଆ ହିଁ ହୁଏ ଆମର ବେସିକାଲି ଦେହ ଏମିତି ଖରାପ ରହିଲେ ସେଭଳିଆ କିଛି ହୁଏ।
ମାନେ ବହୁତ ଅସୁବିଧା ହେଇଯାଏ ମ୍ୟାଡମ ନିଜ ଶରୀରକୁୁ ଆମେ ଧ୍ୟାନ ଦେବା ଉଚିତ। ତାପରେ ମୋ ଦେହଟା ଧୀରେ ଧୀରେ ଧୀରେ ଧୀରେ ଫୁଲିିବାକୁ ଲାଗିଲା କିନ୍ତୁ ମୋର ରକ୍ତ କମ ଅଛି।
ଏସନଫୁଲିଆ କି ଏମ୍ ତି ଥାଇରଏଡ଼୍ ଏମିତି କିଛି ମାନେ ଅଛି କି ଦେହର ପ୍ରୋବ୍ଲେମ୍ କିଛି ଏମିତି ଅଛି?
ସିଜରରେ ଛୁଆ ହେଲା ପରେ ଆମର ଟିକେ ମାନେ ଦେହଟା ଫୁଲିଯାଏ ନା! ହୁଏ ତ ପାଣି ମାନେ ଭଲ ବୋଲି ଗ ମାନେ ତେଲ ମାଲିସ ଯଦି ହେଇଥିବ ଛୁଆ ମାନେ ଛୁଆକୁ ତ ହୁଏ କିନ୍ତୁ ମାଆଙ୍କୁ ବି ସେ ସେତି ସେମିତି ଯତଣ କରିବାର ଥାଏ ନା! ତ ମତେ କିଛି ହେଲାନି ହସ୍ପିଟାଲରେ ହିଁ ଥିଲି ତାପରେ ତ ମାଙ୍କ ଘରୁ କୁ ଗଲି ତାପରେ ସେଇଠି ମା ମୋର ସବୁ ମାନେ ଧାଇ ମାଙ୍କୁ ଡାକିକି ପୁରା ତେଲ ଫେଲ ସବୁ କରିଥିଲେ ତାପରେ ମୋ ଦେହଟା ଟିକେ ଭଲ ହେଲା। କିନ୍ତୁ ମୋର ରକ୍ତ କମ ଅଛି।
ପିଲାମାନେ ଛୁଆ ପିଲାମାନେ କେତେ ଅଛନ୍ତି?
ମୋର ଗୋଟେ ପୁଅ ଅଛି ତାର ଏବେ ଚାରି ବର୍ଷ ହଉଛି
ଆଜ୍ଞା। ଖାଲି ଗୋଟେ ପୁଅ ତ! ମ୍ୟାଡାମ ସେବେ ଭଲ ପଢ଼ ପାଠ ପଢା ପଢି ଭଲ ଚାଲିଛି ନା!
କୁ ଆମେ କାରମେଲି ସ୍କୁଲରେ ଦେଇଛୁ ତ ଆଇ ଏସ ଏସ ସି ସେ ବୋର୍ଡ଼ଟା ସେଟା। ଟଫ ବୋର୍ଡ ଅଛି ଟିକେ ହଁ ତ ତାକୁ ବହୁତ ମାନେ ଗାଇଡ କରିବା ପାଇଁ ପଡେ।
ଆପଣ ପଢ଼ା ଉପରେ ଟି ଟିକେ ଧ୍ୟାନ ଭଲସେ ଦେବେ ତେଣୁ ଛୁଆ ଆଜି କାଲି ସବୁ ଖରାପ ବାଟକୁ ସବୁ ପଳଉଛନ୍ତି ନା ଯଦି। ଆପଣ ଟିକେ ଭଲସେ ଧ୍ୟାନ ଦେବେ ନା ତ ଭଲ।
ତାକୁ ମାନେ ନର୍ସରୀ ତ ସେଠି ନାହିଁ। ଖାଲି ଏଲକେଜି ୟୁକେଜି ଅଛି ତ ମୁଁ କହିଲି ମାନେ ଉଁ। ୟାଙ୍କୁ। କି ଆପଣ ଟିକେ ଛୁଆଙ୍କୁ ମୁଁ ଗାଇଡ୍ କରୁଛି ମାନେ ଘରେ ପଢେଇବି ବରଂ ଆଉ ମୁଁ ଟ୍ୟୁସନ ବି ପ ପଠେଇବି ନହଲେ ତିନି ସାଢ଼େ ତିନି ବର୍ଷରେ ତ ଆପଣଙ୍କର ଆଡମିସନ୍ ହେଇ ଯାଉଛି ନା, ତ। ମୁଁ ମାନେ ସ୍କୁଲ ଦେଲିିନି ଛୁଆକୁ ଟିକେ ବେସ୍ ଟା ତାର ମାନେ କ୍ଳିଅର। କରିଲି ମାନେ ପଢେଇବାର ବି ଗୋଟେ ମାନେ ଇଏ ଅଛି ନା।
ଟାଇମ୍ ଟେବୁଲ ହଁ ଟାଇମ୍ ଦରକାର କି ନାଇଁ ଏଇ ଟୁ ଗୋଟେ। ଏଇ ମାନେ ସନ୍ଧ୍ୟା ଟାଇମ୍ ଟା କେ ଏତେବେଳରୁ ଏତେବେଳୁ ଘଣ୍ଟେ ଦି ଘଣ୍ଟା ହେଲା। ତିନି ଘଣ୍ଟା ହେଲା ଛୁଆଙ୍କୁ ଟାଇମ୍ ଦେବେ। ଦେ ବାକି ବାକି ଟାଇମ୍ ଗୁଡ଼ା ଆପଣ ରୋଷେଇ କଲେ କିଛି ଏପଟ ସେପଟ ବେ ସ୍ତ ରହିଲେ କିନ୍ତୁ ଛୁଆଙ୍କୁ ଆଟଲିଷ୍ଟ୍ ଘଣ୍ଟେ ଦି ଘଣ୍ଟା ଟାଇମ୍ ଟା। ଦବା ଭଲ କାରଣ ସେମାନେ ଟ୍ୟୁସନ ସ୍କୁଲ ରେ। କଁ ପଡ଼ିକି ଆସିଥିବେ ଘରେ ଟାଇମ୍ ନଦେଲେ ଆମେ ଜାଣିବା କେମିତି ମାନେ ସେ କଣ ପଡ଼ିଲେ କଣ ନ ପଡ଼ିଲେ।
ଆଉ ସେ କଣ ପଢୁଛି ଆମେ କେମିତି ତାକୁ ମାନେ ଜାଣିବା ତାକୁ ଛାଡିଦବା ହେଲେ ତ ହବନି। ଟ୍ୟୁସନ ସାର୍ ତ ବାଟିିକିନା ପିଆଇବେନି ନା ସ୍କୁଲ ରେ ବାଟିିକିନା ପିଏଇବେ। ଯାହା ଟିକେ ଟିକେ ସେମାନେ ଅଧା ଅଧା କରୁଛନ୍ତି ଫିଫ୍ଟି। ପରସେଣ୍ଟ ତ ଆମକୁ କୁ ବି ଫିପ୍ଟି ପରସେଣ୍ଟ ଦେବାର୍ ଅଛି ନା ମ୍ୟାଡ଼ାମ ତାଙ୍କୁ ତ ସେ ଥିପାଇଁ ମୁଁ ଛୁଆକୁ ଘରେ ହିଁ ଗାଇଡ୍ କଲି ପ୍ରଥମେ ତାର। ଆ ବେସ୍ ଟା କେଆଁ ପଢେଇଲି ତାପରେ ତାକୁ ଇଣ୍ଟରଭ୍ୟୁ ପାଇଁ ରେଡି କଲି। ଏଇ ବର୍ଷ ସିଏ ଇଣ୍ଟରଭିୟୁ ଦେଇଥିଲା ହଁ ଜାନୁୟାରୀ ମାସରେ ତାଙ୍କର ଇଣ୍ଟରଭିୟୁ ହେଲା। ଆଉ ଥରେ ସେକେଣ୍ଡ୍ ଇଣ୍ଟର୍ଭ୍ୟୁ ହେଲା, ହଁ ସେ। ହଁ ସେଇ ଡାଇରେକ୍ଟ ଏଲ୍ କେଜିିରେ ନ କରିକି ମୁଁ। ୟୁକେଜିରେ ଆଡମିସନ୍ ତାର ହେଇଗଲା। ହଁ କାହିଁକି ସିଏ ପଢୁଛି ଦେଖୁ ଦେଖିଲେ ଟିଚର କି। ସିଏ ଲେଖୁଛି ଭଲ। ସିଏ ଶୁଣୁଛି କିନ୍ତୁ ସିଏ ମାନେ ଯେମିତି ଚପଡ ଚପଡ଼ କରନ୍ତି ନା ଛୁଆ ମାନେ ଟିକେ।
ହୁଁ, ହୁଁ, ହୁଁ, ନା ଏଇ ନା ଏଜ୍ ଆପଣ କହିଲେ ନା ଚାରି ବର୍ଷ ନା କେତେ ବର୍ଷ କହିଲେ ଆପଣ? ଚାରି ବର୍ଷ ନା ତ ଚାରି, ବର୍ଷ ଛୁଆ ତ ନିଶ୍ଚିନ୍ତ ଏମିତି ହେବେ। ମାନେ ତାଙ୍କ ଟାଇମ୍ ହିଁ ଏଇଆ ତ ଆମେ ଯେତେ ଯାହା କଲେ ପଢ଼ା ତ ପଢ଼ାରେ ବାଟରେ ଥିବ କିନ୍ତୁ ଛୁଆଙ୍କର। ହଁ ମାନେ ଏଜ୍ ଟା ନେଇକି ବି ସେମାନେ ଧର ଖେଳିଲେ କଣ କଲେ ତାଙ୍କ ଏଜ୍ ନେଇକି। ସେମାନେ ତାଙ୍କ ମାନେ। ତାଙ୍କ ଟାଇମ୍ ଟା ତ ତାଙ୍କୁ ଛାଡ଼ିବା ନା ଆମେ ବି ଛୁଆବେଳେ ସେମିତି ହିଁ ଥିଲେ ପଢ଼ା ଟାଇମ୍ ରେ ବି। ପଢା ପଢିବେ ସେମାନେ କିନ୍ତୁ ତାଙ୍କୁ ଟିକେ ଟାଇମ୍ ଦବା ଦରକାର।
ଟିକେ ମାନେ ଦର କାର ହୁଏନି ଯେମତି କି। ଆପଣ ମାନେ ଗୋଟେ ହୁଏ ନା ମୁଁ ଦେଖିଛି ଯେ ପର୍ଯ୍ୟନ୍ତ ସିଏ ଯୋଉ। ଟି ଝଗଡା ହଉଛି ଯୋଉଠି ମାର୍ ପିଟ୍ ହଉଛି ସିଏ ସେଠି ଥାଏନି ତାକୁ ଭିଡ ଭାଡ ବେଶୀ ପସନ୍ଦ ନାହିଁ। କି ସୋର୍ ସରାବା ବେଶି ଆୱାଜ୍ ପସନ୍ଦ ନାହିଁ ହଁ। ସିଏ ତାର ନିଜେ ଖେଳନା ଗୁଡା ବାହାର କରିବ ଖେଳିବ। ଯେ ପର୍ଯ୍ୟନ୍ତ ମନ ଭରିବନି ତାର ଖେଳିବ ଘଣ୍ଟେ ଦି ଘଣ୍ଟେ ଯେମତି ଆଉ ତାପରେ ସିଏ ଟିକେ ଟିଭି ଦେଖିବ କାର୍ଟୁନ ସନ୍ଧ୍ୟାବେଳେ ଯାହା ହଉଚି ତାର ଛୋ ସାତଟା ପର୍ଯ୍ୟନ୍ତ ତାପରେ ସାତଟାରେ ସିଏ ତାର ହୋମୱାର୍କ ଗୁଡା କରିବାକୁ ବସିବ। କରିବ ଯୋଉଟା ଆସେନି ସେଟା ପଚାରିବି ବି କି ହଁ ମା କଣ କରିବାର ଅ ଛି ଏଇଟା କଣ କରିବାର ଅଛି? ସେଇ ଜିନିଷ ଟା ତାପରେ ଭୋକ ଲାଗିଲେ ସିଏ କହୁଛି ବି କି ମତେ ଭୋକ ଲାଗୁ ଚି ମତେ ଦିଅ ଖାଇବା ପାଇଁ ତାପରେ ଫେର୍ ଏଗାରଟା କିନ୍ତୁ ସିଏ ସେ ସେଇ
ମ୍ୟାଡାମ ଏତ ବହୁତ ଭଲ କଥା ମାନେ ଆପଣଙ୍କ ପୁଅ ଏତେ ସବୁ ମାନେ ପଚାରିକି ଆପଣଙ୍କୁ କରୁଛି ତ ବହୁତ ଭଲ କଥା। ମାନେ ଛୁଆ ଅଛନ୍ତି କି ମାନେ ଛୁଆ ଅଛନ୍ତି ଶୁଣନ୍ତୁ ମ୍ୟାଡ଼ମ। ଛୁଆ ଅଛନ୍ତି ମାନେ ମାଆ ମାନଙ୍କୁ କିଛି ପଚାରିବେନି ମନ ଇଚ୍ଛା ଏ ସବୁ କାମ କରିଦେଉଛନ୍ତି। ଫୋନ୍ ଫୋନ ଧରିଲେ କେତେ କଣ କରିଦଉଛନ୍ତି ଛୋଟ ଛୁଆ ମାନେ ଚାରି ବର୍ଷର ଛୁଆ ହେଲେ ବି ସେ ବହୁତ ମାନେ ଚଗଲା ଥାନ୍ତି କ କଥା ଶୁଣନ୍ତିନି ବହୁତ ମାନେ ଇଏ କରନ୍ତି କିନ୍ତୁ କିନ୍ତୁ ଏ ତ ଆପଣଙ୍କ ପୁଅ ବହୁତ ମାନେ କଥା ଶୁଣୁଛି ବହୁତ କଥା ମାନୁଛି ତ ଆପଣଙ୍କ ପୁଅ ବହୁତ ହିଁ ଭଲ ମତ ମତେ ଆପଣ ଯେତିିକି କହିଲେଣି ଆପଣଙ୍କ କଥାରେ ଲାଗୁଛି କି ଆପଣଙ୍କୁ ବହୁତ ବଢିଆ
ଆଜ୍ଞା। ସେ ମାନେ ଚୁପଚାପ ନଥାଏ ଯେତେ ପର୍ଯ୍ୟନ୍ତ ସେ ଯଦି ଜାଗିଥିବ ନା ସେ ଚୁପଚାପ୍ ନଥିବ ମାନେ କିଛି ନା କିଛି ସେ କରିବ ମ୍ୟାଡାମ ମାନେ ଦେଖିବେ ନା ଆପଣ ମାନେ ମୁଣ୍ଡରେ ହାତ ଦେବେ। କି ଶୁଏ କି ନ ଶୁଏ ମାନେ ଆପଣ କହିବେ। ସକାଳେ ବି ଉଠୁଚି ସାତଟାରେ ଏବେ ଛୁଟି ଅଛି ତ ନହେଲେ ଉଠୁଥିଲା ସେଇ ସାଢେ ପାଞ୍ଚଟାରେ ତାର ଅ ସାଢେ ଛଅ ଛଅଟାରେ କ୍ଲାସ ଷ୍ଟାର୍ଟ ହେଇଯାଏ ତ ଏପଟୁ ଅଧଘଣ୍ଟା ଲାଗିଯାଏ ତାର ସ୍କୁଲ ଯିବାରେ ପହଞ୍ଚେଇବାରେ ତାକୁ ତ ବାପା ଛାଡି ଦିଅନ୍ତି ତାଙ୍କର ଉଠେ ସାଢେ ପାଞ୍ଚଟାରେ ବ୍ରଶ ବ୍ରଶ କରିଲା ଟିକେ କିଛି ଖାଇଲା ତାପରେ ସେ ସିଧା ସ୍କୁଲ କୁ ପଳେଇଲା। ଆସୁଥିଲା ସାଢେ ଏଗାରଟାରେ ତାପରେ ଉମ ମାନେ ଟିକେ ଡେରି ଖେଳିବ ଇଏ କରିବ ପଚାର ମୁଁ ପଚାରେବି ଆସିବ ସିଧା କହିବ ମା କହିକି କାଖେଇବ ପ୍ରଥମେ ମୁଁ ଆସିଗଲି। ମୁଁ କହିଲି ହଁ ବାପା ଆସିଗଲୁ ବସିଯା ଏବେ ଟିକେ ଡେରି ତାପରେ ତୋତେ ଗଧେଇକି ତାପରେ ମୁଁ କିଛି ଦେବି ଖାଇବା ପାଇଁ ତ କହିବ ହଁ ଠିକ ଅଛି ଏମିତି। ତ ଭଲ ଲାଗେ ସେ ଜିନିଷ ଟା ଆଉ ଖେଳିବା ପାଇଁ ବି ଯାଏ ନା
ଏମିତି ଆକ୍ଚୁଆଲି ବହୁତ ଛୁଆ ମୁଁ ଆକ୍ଚୁଆଲି ତ ଖୋଜେ ଯିଦି ମାନେ ଭବିଷ୍ୟତରେ ମ୍ୟାଚ୍ ଏଇଭଳିଆ ଛୁଆ ବହୁତ ମତେ ବହୁତ ପସନ୍ଦ ମାନେ ମାନୁଥିବେ ସବୁଜିନିଷ କୁ ନେଇ। ଇଏ କରୁଥିବେ ଛୁଆ ଅଛନ୍ତି କଥା ଶୁଣିବେନି ଗାଲୁ କରିବେ ବହୁତ କିଛି ଖରାପ ମାନେ
ଟିକିଏ ଦୁସ୍ ଟୋ ଅଛି ମ୍ୟାଡାମ ଇଏ ମାନେ ବେଶୀ ମାନେ ତାକୁ କଣ କହିବି ବେଶୀ ଭିଡା ଯେମତି ଦି ଯା ତାଙ୍କ ଜେଜେମା ତାଙ୍କ କକା ଯେମିତି ଅଛନ୍ତି ନା। ତ ଟିକେ ତାଙ୍କୁ ଦେଖିକି ଟିକେ ମାନେ ବେଶୀ ଟିକେ ବଦମାସି ବି କରେ। କି ହଁ ମୁଁ ତ ଅଛି ନା ମୋର ତ ମାନେ ସପୋର୍ଟ ରେ କିଏ ଅଛନ୍ତି ବୋଲି।
ଅ ସେମତି ମାନେ ପରିବାର ଜଣଙ୍କୁ ଭଲ ପାଇଲେ ଛୁଆମାନେ ସେମତି ଟିକେ ହୁଅନ୍ତି।
ରାତିରେ ଆସିକିନା ଫେର କହିବ କି ମା ସରି ଭୁଲ ହେଇଗଲା ଆଉ କରିବିନି। ପ୍ରମିସ କରୁଛି କହିବି ଆଚ୍ଛା ଠିକ ଅଛି ବାପା ଶୋଇଯା ଏବେ ସକାଳେ ଉଠିବ। ଉଠୁ ଉଠୁ ତ ପ୍ରଥମେ ଗୁଡ ମର୍ଣ୍ଣିିଂ କହିବ ରାଧେ ରାଧେ କହିବ ଜୟ ଜଗନ୍ନାଥ
ଆଚ୍ଛା ମାଡ଼ାମ୍ ବୋହୁତ ଭଲ କଥା।
ହଁ ମେଡ଼ମ ମାନେ ଆପଣଙ୍କୁ ମୁଁ ଦେଖେଇବି ଦିନେ ନାଁ ଦିନେ ଆପଣଙ୍କ ସାଙ୍ଗରେ ଭେଟ ହେବି। ଆପଣଙ୍କୁ ଦେଖେଇବି ମୁଁ ହଁ। ଆପଣ କଥା ହେବେ ଭଲ ଲାଗିବ ଆପଣଙ୍କୁ।
ଆଜ୍ଞା ମାଡ଼ାମ୍ ଯାଉ ଆପଣଙ୍କ ପୁଅ ବଉ ଭଲ ମ୍ୟାଡ଼ାମ୍ ଆପଣ ଏତେ ସବୁ ବିଷ୍ ମାନେ ପୁଅ ବିଷୟରେ କହିଲେ କି ପୁଅ ବହୁତ ଭଲ କଥା ମାନେ ଭଲ ପାଠ ପଢ଼େ। ତ ମତେ ବହୁତ ଖୁସି ଲାଗିଲା ଆପଣଙ୍କ ପୁଅଙ୍କ ବିଷୟରେ ଶୁଣିକି।
ମତେ ବି ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା ହେଇକି ବହୁତ ଖୁସି ଲାଗିଲା ମାଡ଼ମ୍।
ଆଜ୍ଞା ମାଡ଼ାମ୍। ଆଜ୍ଞା ମାଡ଼ାମ୍ ଆଗୁକୁ ଆମେ ବହୁତ କଥାବାର୍ତ୍ତା ହବା।
ହଁ ହଁ ହଁ ଠିକ୍ ଅଛି ଧନ୍ୟବାଦ ମ୍ୟାଡ଼ମ୍ ହଁ ଥ୍ୟାଙ୍କ୍ ୟୁ ହଁ।